ହାଲୋ ଆଜ୍ଞା ନମସ୍କାର ଆଜ୍ଞା ଆଜ୍ଞା।
କଣ କରୁଥୁଲେ ମ୍ୟାଡ଼ାମ୍?
ହଁ ମ୍ୟାଡ଼ାମ୍ ମୁଁ ଏବେ ଟିକେ ଉଁ ମୋର ପୁଅ ସହିତ ଟିକେ ଟାଇମ୍ ସ୍ପେଣ୍ଡ୍ କରୁଥିଲି।
କେତେ ବର୍ଷର ପୁଅ ଆପଣଙ୍କର?
ହଁ ଟୁ ପଏଣ୍ଟ୍ ଅଢ଼େଇ ବର୍ଷର ପୁଅ ଆଜ୍ଞା।
ଓହୋ। ଆଚ୍ଛା ଆଚ୍ଛା ମୁଁ କହିଲି ମ୍ୟାଡାମ ଆଉଁ ଆପଣଙ୍କ ସେପଟରେ ହୁଁ ରଜ ତ ଆସିଲାଣି କେମିତି କଣ ରଜ ପାଳନ ହୋଉଚି ସେପଟରେ?
ହଁ ରଜରେ ଆମେ ସାଧାରଣତ ଝିଅମାନେ ଆମେ ତ ଯାଉ ଉଁ ଆମର ତୋଟା ଅଛି ଯୋଉଠି ଆମ୍ବତୋଟା ଅଛି। ସେଠି ସମସ୍ତେ ଦୋଳି ଖେଳୁ ଆଉ ଝିଅମାନେ ସଜବାଜ ହୋଇକି ଯାଆନ୍ତି ନୂଆ ଡ୍ରେସ୍ ସେମାନେ ପିନ୍ଧୁ ଆଉ ଅ ଆମର କଣ ପୋଡ ପିଠା ହୁଏ। ଆଁ ମନ୍ଦି ପିଠା ହୁଏ। ସାଙ୍ଗସାଥି ମାନେ ପୁଚି ଖେଳନ୍ତି। ଏ ଏମତି ସବୁ ପାଳନ କରାଯାଏ।
ଆଚ୍ଛା ଉଁ ମ୍ୟାଡ଼ାମ ଯୋଉ ରଜ ସେପଟରେ ହୁଏ ଉଁ ମୋ କହିବା କଥା ଦୋଳି ଲାଗେ?
ଆଜ୍ଞା ଦୋଳି ଲାଗେ ଆମର ଅଁ ଉଁ ଚାଷକାମ ଉଁ ଓ ମାଟି ଫାଟି ମାନେ ବିଲକୁ
ହଁ। ବିଲକୁ ଯାଏ।
ଏନି
ଓହୋ। ନାଇଁ ଦୋଳି ପଟା ଝୁଲଣୀ ଲାଗେ ପଟା ଝୁଲଣୀ ଯୋଉ ବାଉଁଶ ଉଁ ଆଉ ପଟା ଧିଅରେ ଯୋଉ ଝୁଲଣ ଲାଗେ।
ହଁ ହଁ ବା ହଁ ପଟାସ୍ ଆଉ ଅଁ ଦୋଉଡି ସହିତ ସଂଯୋଗ କରାଯାଇକି ଲଗାଯାଏ।
ହଁ ହଁ ହଁ ପଟା, ବାଉଁଶ, କିମ୍ବା ଦୋଉଡି ଏମତି ଲଗାନ୍ତି। ସେପଟରେ ସେଇଭଳିଆ ସେଇଭଳିଆ ଟିଏ ମାନେ ଇଏଟା ଲଗା ହୁଏ?
ଆଜ୍ଞା ଲଗାହୁଏ ଝିଅମାନେ ବି ଦୋଳି ଖେଳିଲା ସମୟରେ ଏ ରଜ ଗୀତ ବି ଗାଆନ୍ତି ଆଉ ପାନ ମଧ୍ୟ ଖାଆନ୍ତି।
ପାନ ସାଧାପାନ?
ହଁ ଯିଏ ଯେମତି ମିଠାପାନ ଖାଆନ୍ତି। ମୁଁ ତ ଖାଇନି ବାକି ଯିଏ ଖାଆନ୍ତି।
ଆଚ୍ଛା।
ଆଉ କେତେ ଦିନ ଧରି କରାଯାଏ?
ଓ ରଜ ରଜ ତ ତିନି ଦିନ। ପହିଲି ରଜ, ମଝି ରଜ, ଶେଷ ରଜ।
ଅଁ ମଝି ରଜ ଏ ର ରଜ ସଂକ୍ରାନ୍ତି ଆଜ୍ଞା।
ପରେ ରଜ ସଂକ୍ରାନ୍ତି ତାପରେ ଶେଷ ରଜ।
ହଁ ଶେଷ ରଜକୁ ଯୋଉଟା କି ଆମେ ତୃତୀୟ ରଜକୁ ଆମେ ଭୂମି ଦହନ ବୋଲି କହିଥାଉ।
ହଁ ପ୍ରଥମ ଦିନ ରଜର ପୂର୍ବ ଦିନକୁ କହନ୍ତି ବସୁମତୀ ଗାଧୁଆ।
ଆଜ୍ଞା ବସୁମତି ସ୍ନାନ।
ହୁଁ ବସୁମତୀ ସ୍ନାନ।
ହଁ ସେକେଣ୍ଡ୍ ରଜକୁ ରଜ ସଂକ୍ରାନ୍ତି।
ରଜ ସଂକ୍ରାନ୍ତି ଆଉ ପ୍ରଥମ ରଜକୁ ପହିଲି ରଜ କହନ୍ତି ଆଉ।
ହଁ ତୃତୀୟ ରଜକୁ ଭୂମି ଦହନ ବୋଲି ଆମର ଏପଟେ କହିଥାନ୍ତି।
ଆଚ୍ଛା ଆଚ୍ଛା
ଆଜ୍ଞା ଆଉ ରଜରେ ସମସ୍ତେ
ମ୍ୟାଡ଼ାାମ ରଜରେ ସେପଟେ ଏବେ ରଜ ମଉଜ ଗୋଟେ କଣ ଟ୍ରେଣ୍ଡ ଚାଲିଛି। ଆପଣ ସେପଟରେ ହଉଛି କି ସେମିତି?
ଆଉଥରେ ଆପଣଙ୍କ କଥା ଟା କହିବେ ଉଁ ପ୍ରକାଶ କରିବେ କି ଆପଣ ଯାହା କହିଲେ ଆଉ
ହଁ ହଁ ମୁଁ କହିଲି ଏବେ ଗୋଟେ ଉଁ ସବୁଆଡେ କରୁଛନ୍ତି ନା ରଜ ମଉଜ ଗୋଟେ ପ୍ରୋ ମାନେ ବଢିଆ ପ୍ରୋଗ୍ରାମ କରୁଛନ୍ତି।
ଆଜ୍ଞା ଆଜ୍ଞା।
ଆପଣ ସେପଟରେ ହଉଛି? ହଁ ଗୀତ ଫିତ ବାଜୁଛି ତାପରେ ସେଠି ସବୁ ହଁ ନାଚନ୍ତି ଦୋଳି ଲାଗି ଥାଏ ତାପରେ ପି ସେଇଠି ଷ୍ଟେଜ୍ ପ୍ରୋଗ୍ରାମ ବି ହୁଏ ସେଠିକି ଆସନ୍ତି। ସବୁ ଆ ଯେଉଁ ଆମର କଳାକାର ସବୁ ଆସନ୍ତି।
କଳାକାର ଆସନ୍ତି ଭାଷଣ ମଧ୍ୟ ଝିଅ ମାନେ ଦିଅନ୍ତି।
ହଁ ହଁ ହଁ ସେମିତି ହଉଛି ପ୍ରୋଗ୍ରାମ?
ହଁ ହୁଏ ପାଖାପାଖି।
ଆଚ୍ଛା ଆଚ୍ଛା। କେବେ ଯାଇଛନ୍ତି ଦେଖିଛନ୍ତି?
ମନାନ୍ତି ବା ପାଳନ କରନ୍ତି ପରିପ୍ରକାଶ କରନ୍ତି ଆଉ।
ହୁଁ ଆପଣ ଦେଖିଛନ୍ତି?
ନାଇଁ ମୁଁ ତ କେବେ ଯାଇ ନାହିଁ ସମୟ ପାଇଲେ ନିଶ୍ଚିନ୍ତ ଯିବି ଆଉ।
ହୁଁ ହୁଁ ଆଚ୍ଛା ଆଚ୍ଛା। ନାଇଁ ଆମ ଏପଟରେ ଟିକେ ସେଇ ପ୍ରୋଗ୍ରାମ୍ ଗୁଡ଼ା ଟିକେ ଅଧିକା ହେଉଛି। ମାନେ ପାଞ୍ଚ ସାତ କିଲୋମିଟର ଡିସଟାନ୍ସରେ ଗୋଟେ ଆଡେ ପ୍ରୋଗ୍ରାମ।
ଆଜ୍ଞା।
ହଁ ତେଣୁ ଆସୁଛନ୍ତି ବି ବହୁତ ଆର୍ଟିଷ୍ଟ ଆସୁଛନ୍ତି କଳାକାର ଆସଛନ୍ତି ହଁ ଓଡିଆ କଳାକାର ସବୁ ଆସୁଛନ୍ତି।
ହଁ ନିଶ୍ଚିନ୍ତ ଆମେ ବି କେତେବେଳେ ସମୟ ପାଇଲେ ସମୟ ପାଇଲେ ନିଶ୍ଚିନ୍ତ ଯିବାକୁ ଚେଷ୍ଟା କରିବୁ ଯୋଗଦାନ ଦବା ପାଇଁ ଚେଷ୍ଟା କରିବୁ ଆଉ।
ହ ହଁ ଆଉ ରଜରେ ପି ପିଠାପଣା କଣ କେମିତି ହୁଏ ସେପଟରେ?
ରଜରେ ଏପଟରେ ଆମର ସାଧାରଣତଃ ଉଁ ପୋଡ ପିଠା କରନ୍ତି।
ପୋଡ ପିଠା ମ୍ୟାଡ଼ାାମ ପୋଡ ପିଠାଟା କେମିତି କଣ ତିଆରି ହୁଏ ସେଇଟା ପ୍ରୋସିଜର କଣ ତାର କେମିତି କଣ ତା ପ୍ରଣାଳୀ କଣ?
ପୋଡ ପିଠା ମୁଁ ତ କେବେ କରିନି ବାକି ଯେମ ତି ଜାଣି
କଣ ତାର ଜାଣିଛନ୍ତି? କେମତି କଣ ସେଟା। ଅପ ଡାଉନ ହଉଛି ଆପଣଙ୍କ କଥା ଟା ଟିକେ କାଇଁ। ହ୍ୟାଲୋ।
ହଁ ହ୍ୟାଲୋ ଏବେ ଶୁଣି ପାରୁଛନ୍ତି ମୋର କଥା କୁ। ହ୍ୟାଲୋ ହଁ ଏବେ ଶୁଣି ପାରୁଛନ୍ତି ହଁ ମୁଁ ମୁଁ ସାଧାରଣତଃ ଗୋଟେ ମାନେ ପତ୍ରରେ କଦଳୀ ପତ୍ରରେ ଏ ଯୋଉ ଆମର ଚାଉଳ ଚୁନା ଅଛି ସେଇ ଚୁନା ସହିତ
ହଁ
ହୁଁ ଦେଇକି କଉଠି କରନ୍ତି କେବେ ତ ଦେଖିନି ଭଲସେ ଉଁ ଆମ ଘରେ ସେଇଟା ବେଶୀ ତ ହୁଏନି କିନ୍ତୁ ସାହି ପଡିଶାରେ କରନ୍ତି।
ହୁଁ ଖାଇଛନ୍ତି ଆପଣ?
ଯିଏ ଚାହିଁବେ ଯେମିତି ଧର ନଡିଆ ହଉ କିଛି କାଜୁ ହଉ ହଁ ମୁଁ ଖାଇଛି ବହୁ
ଆଚ୍ଛା!
ହଁ-ହଁ-ହଁ ସେମିତି ଆମର ତ ପଲମରେ କେବେ କରାଯାଏ ନାହିଁ ଏବେ ତ ସବୁ ଆମର ନୂତନ ଯୁଗ ହିସାବରେ କଣ ଆମର ରହୁଛି ଯୋଉ ଆସୁଛି ଯେତେ ବି ଏ କୁକର ଆସୁଛି କି ସେଥିରେ କରିଦଉଛନ୍ତି। ରତ ପିଠା ସେମିତି ବି ଆମେ ଖାଉଛୁ ସେଇ ପୋଡ ପିଠା ଟାଇପ ର ହିଁ କରୁଛନ୍ତି!
ଆଚ୍ଛା। ନାଇଁ କାଲି ମୁଁ ଜଣେ ସାଙ୍ଗ ସହିତ କଥା ହଉଥିଲି। ସିଏ ମତେ କହିଲେ କାଲି ମୁଁ ଜଣେ ସାଙ୍ଗ ସହିତ କଥା ହଉଥିଲି। ସେ ମତେ କହିଲେ କହିଲେ ପୋଡ଼ ପିଠା ଟା ଉଁ ଆମେ କ୍ଷୀରରେ ବନାଉ। ମୁଁ କହିଲି କ୍ଷୀରରେ କେମିତି ବନାଅ? ନା କ୍ଷୀର ତମେ ଯୋଉଟା ପାଣି ଦେଇକିରି ଯୋ ଯୋଉ ଚାଉଳ ଟାକୁ ଯୋଉ ଚାଉଳର ଚୁନା ଟାକୁ ପାଣି ଦେଇକରି ତମେ ଜନ୍ତୁଚ! ନାଇଁ ନାଇଁ ଆପଣଙ୍କ ଭଏସ୍ଟା ଅପ୍ ଡାଉନ୍ ହଉଚି।
ହଁ ଶୁଭୁଚି। ଉଁ ମୁଁ ତାକୁ ପଚାରିଲି ମୁଁ କହିଲି କେମିତି କଣ ପୋଡ଼ ପିଠା ଟା କର ସିଏ କହିଲେ ଆମ ଏପ୍ ଏପଟେ ପୋଡ ପିଠା ଟା ଉମ ଆମେ ଚ୍ଛୁ
କଣ କଥା ଟିକେ ମତେ ଶୁଣା ଯାଉନି।
ଏବେ ଶୁଭିଲା! ଏବେ ଶୁବୁଚି?
ଶୁବୁଚି ଆ ହଁ ଶୁବୁଚି ଆପଣ
ହଁ ମୁଁ କହିଲି ମୁଁ କହିଲି ଆ ପୋଡ ପିଠା ଟା କେମିତି ବନାହୋଉଛି ସେ ସାଙ୍ଗ ଟାକୁ ପଚାରିଲି ହଁ ସେ କହିଲା ପାଣି ଦେଇକିରି ତମର ତମ ସେପଟରେ ଯେମତି ପାଣି ଦେଇକି ତାକୁ ଜନ୍ତୁଛନ୍ତି ଆମେ ପାଣି ଦେଇକି ଜନ୍ତୁ ନା ମୁଁ କହିଲି ଆଉ ନା ନାଇଁ ଆମେ ଡାଇରେକ୍ଟ କ୍ଷୀର ଦେଇକି ଜନ୍ତୁ ତାକୁ। କ୍ଷୀରଟାକୁ ଦେଇକରି ଚାଉଳ ଚୁନା ନା ହଁ ଗୋଟେ କେଜି ଚାଉଳ ଚୁନାରେ ଆମେ ତିନି ଲିଟର କ୍ଷୀର ଦଉ।
ଆଜ୍ଞା।
ଆଉ ତିନି ଲିଟର କ୍ଷୀର ଦେଇକରି ତାକୁ ଜନ୍ତି ବୁ ଭଲ ଭାବରେ ସେ ପୁରା ମିକ୍ସ ହେଇକରି ପୁରା ଅଠା ଅଠା ଭଳିଆ ହେଇଗଲେ ଆମେ ତାକୁ କାଢିବୁ।
ଆଜ୍ଞା ତ କାଢିକି ପତ୍ରରେ ଦେଇକି ବସାନ୍ତି ନା କଣ କେମିତି?
ହଁ ଆଉ କାଜୁ ଫାଜୁ ଯେମିତି ପକେଇବା କଥା ପକେଇବେ ସବୁ ଜିନିଷ ଯେମିତି ପଡିବା କଥା ପଡିବ ଆଉ।
ଆଜ୍ଞା ଆଜ୍ଞା।
ଯାହା କହିବା କଥା ତାଙ୍କ କହିବା କଥା ମାନେ କ୍ଷୀର ଟା ଦବା ଦ୍ଵାରା ସେ ପିଠାଟା ଆହୁରି କୁଆଡେ ସଫ୍ଟ ହୁଏ ମାନେ ନରମ ହୁଏ।
ନରମ ହବ।
ହଁ ବହୁତ ନରମ ହବ। ଖାଇବା ପାଇଁ ଟିକେ ସୁଆାଦ ଲାଗିବ ଆଉ ଏଇ ଜିନିଷ ସେ ମତେ
ହଁ ମୁଁ ମଧ୍ୟ ଖାଇଛି କେବେ କିନ୍ତୁ ଆଜ୍ଞା ଖାଇଛି। ହଁ କ୍ଷୀର ପୋଡ ପିଠା ଖାଇଛି କିନ୍ତୁ କେବେ କରିନାହିଁ।
ଓହୋ ସେ ଭଲ ଲାଗେ ମୁଁ କେବେ ଖାଇନି। ଆଚ୍ଛା ସେ ବହୁତ ନରମ କୁଆଡ଼େ ହୁଏ।
ହଁ ବହୁତ ନରମ ଉ ଆମେ ସାଧାରଣତଃ ପାଣିରେ ଯୋଉଟା କରିଥାଉ ଚାଉଳରେ ସେଇଟା ଟିକେ ସମସ୍ତେ ତାର ପ୍ରଣାଳୀ ଟା ଭଲ ସେ କରିପାରନ୍ତିନି। ଆଉ ସେମିତି ଜଣେ ଜଣେ ଥାଆନ୍ତି ହୁଏତ ଭଲସେ କରନ୍ତି କିନ୍ତୁ କ୍ଷୀର ପୋଡ ପଠା ଯୋଉମାନେ କରନ୍ତି ଜଣେ ଜଣେ ବହୁତ ଭଲ ସେ କରନ୍ତି କାଁଇନା ଟିକେ ଜନ୍ତିବା ଟା ଆମର ଯେତେ ଭଲ ହେଇଥାଏ ପୋଡପିଠା ଟା ମାନେ ଚାଉଳ ଯୋଉଟା ଜନ୍ତୁଣୀଟା ଆମେ ଜନ୍ତୁ ଆଉ ସେଇଟା ଜନ ଥିଲା ବଳେ ଯେତେ ଭଲ ସେ ହେଇଥିବ ଟ ପି ସେଟା ସେତେ ନରମ ହବ ଖାଇବା ପାଇଁ ଟିକେ ବେଶୀ ଭଲ ଲାଗେ।
ହଁ ହଁ, ଆଚ୍ଛା ଆଚ୍ଛା। ତାହେଲେ ମ୍ୟାଡ଼ାମ ଆ ଆପଣ ଚେଷ୍ଟା କରନ୍ତୁ କେତେବେଳେ କେମିତି ବନେଇବା ପାଇଁ କ୍ଷୀର ପୋଡ଼ା ପିଠାଟା ଯଦି ଆପଣ କହୁଛନ୍ତି। କି ଆପଣ ଖାଇଛନ୍ତି ଟେଷ୍ଟ କରିଛନ୍ତି ଏବେ ବନାନ୍ତୁ। ବନାନ୍ତୁ ଆପଣଙ୍କ ଘରେ ସମସ୍ତଙ୍କୁ ଚଖାନ୍ତୁ ଟିକେ ରଜ ଆସୁଛି।
ହ ହଁ ରଜା ଆସିଛି ଆଜ୍ଞା ଆଜ୍ଞା ମୁଁ ଏବ ବର୍ଷ ଚେଷ୍ଟା କରି ନିଶ୍ଚିନ୍ତ ଭାବରେ ଏ ପୋଡପିଠା କରିକି
ହୁଁ
ପାଇଁ ଏବଂ ସମସ୍ତଙ୍କୁ ମାଙ୍କିବା ପାଇଁ ବି ଟିକେ ସହି ପଡିସାର ଚେଷ୍ଟା କରିବି।
ହଁ
ଆଜ୍ଞା
ଆଉ ଆ
ଆଉ ରଜରେ ଆପଣ କୁଆଡେ ବୁଲିବା ପାଇଁ ଯାଆନ୍ତି?
ରଜରେ କୁଆଡ଼େ ଆଉ ବୁଲିବାକୁ ଜିବୁ ଗରମ ପ୍ରବଳ ହଉଛି। ଆଉ ବୁଲାବୁଲି କରିବାକୁ ବାହାରକୁ ଯିବାକୁ ଡର ମାଡୁଛି। ଆଜି ଆଜି ମୁଁ ତିରିଶ କିଲୋମିଟର ବାଟ ଯାଇଥିଲି ବାଇକରେ। ଏଗାରଟା ବେଳେ ବାହାରିଲି ଘରୁ ଗୋଟାଏ ବେଳେ ଆସି ପହଞ୍ଚିଲି। ଦି ଘଣ୍ଟା ଭିତରେ ମତେ ଯେମିଟୀ ଲାଗିଲା ମୁଁ ବାଟିରେ କୋଉଠି ମର୍ଚଛା ମୁର୍ଚ୍ଛା ହେଇଯି କୋଉଠି। ଏମିତି ଲାଗିଲା ଏ ଖରାରେ। ଆଉ ଡର ଲାଗୁଛି କୁଆଡେ ପାଣି ତ ନଉଛି ସେ ପାଣି ତଉ ପାଣି ଓଦା ଗାମୁଛା ସବୁ ନଉଛି ନେଲେ କଣ ହବ ତା ଅତି ପବନ ସେଏ କଣ ଆଉ ସମ୍ଭାଳୁଛି।
ବହୁତ ଗୁଳ ଗୁଳି ହଉଛି ତାହେଲେ ସେପଟରେ। ଆଜ୍ଞା ତ
ହଉ ମ୍ୟାଡ଼ାାମ ଠିକ୍ ଅଛି ମୁଁଟିକେ-